ହଁ।
ହାଲୋ।
ହାଲୋ ହଁ ହଁ।
କୋଉଠି ଅଛୁ?
ଏଇନା ଆ ଦେଇ କଥା ହେଲି ବୋଲି କହୁଥିଲେ ଯାଉଥିଲି ତମ କତି କେହି ନଥିଲୁ?
ଓହୋ ଆମେ ଟିକେ ନା ବାଇପାସ ଆଡେ ପଲିଆସିଲୁ ତ ଏଠେ ସବୁ ଉଁ ବସିଥିଲୁ ଆଉ ହେଇଟୁ କଥାହେଲୁ କଥାହେଲୁ କେତେ ସମୟ ତାପରେ ଫୁଣି ନାଁ ଆ ବାଇପାସ ଆଡେ ପଳେଆସିଲୁ ଆଉ
କିଏ କିଏ ଅଛ?
ଆମେ ଏଇନା ଅଛୁ ଇଏ ସିଏ ସିଏ ଏମତି ହେଲା ଆଉ ପେଙ୍ଗା ଆଉ ମୁଁ ଆଉ
ଆଉ ତ ଭଣଜା?
ସେଇ ପରା ସେଇ ଅଛି ଆଉ ଆର ଡେଙ୍ଗା ପିଲାଟି ଯୋଉ ଆର ସଇଡୁ ସିଏ ଆସିନି ଆଉ ଆଉ ଆର ଯୋଉଁ ପିଲାଟି ଚନ୍ଦା ଆଉ ଯୋଉ ଆଉ ଗୋଟେ ଚନ୍ଦାମୁଣ୍ଡିଆଟେ ସିଏ ବି ଆସିନି। ତିନି ଜଣଙ୍କ ଅଛୁ ଏଇଠେ ଆଉ
କଣ ପୋ ମୋବାଇଲ ଇଥେରେ?
କଣ ମୋବାଇଲ?
ମୋବାଇଲ ଯେ ମୋତ୍ ମୋର ତ ଫୋନ ପେ ପଇସା ନାହିଁ। କୋଉଠ୍ କୋଉଠି ଅଛ ଏଇ ଯୋଉ କେଲାଣ୍ଡଡାରେ ବାଇପାସ ରେ?
ଓ କେନାଲହୁଡା ତ ଏଇ ଯୋଉ ବାଇପାସ ତଳେ ସାଉଣ୍ଡ ହଉଛି କି ଏ ଗାଡି ସାଉଣ୍ଡ?
ନାଁ।
ହ ହଉ।
ଆଉ କଣ କରୁଛୁ କହ?
ଆଉ ଆଉ ତୁ ଖାଇସାଇଲୁଣି?
ଏଇ ଚାରଟା ବେଳେ କିଏ ଖାଉଛି?
ଓହୋ। ଆଉ ତେ ବର୍ଷା ଆ ଭଲ ଲାଗେ ନା ଭଲ ଲାଗେନା?
କଣ?
ବର୍ଷା ପାଗ ଭଲ ଲାଗେ ନା ଭଲ ଲାଗେନା?
ଭଲ ଲାଗେ ବହୁତୁ।
ହୁଁ ମତେ ବର୍ଷା ହୋବରେ କଣ କରିବା ପାଇଁ ଇଚ୍ଛା ହୁଏ କହିଲୁ। ହାଲୋ।
ବର୍ଷା ପାଗରେ ଖାଲି ବସିକି ବ ମାନେ ଖାଇବା ପିଇବା ପକୁଡି ଫକୁଡି ଏଟା ଏଟା ଖାଇବା ଇଚ୍ଛା ହୁଏ। କିନ୍ତୁ ଏଇନା ଖାଏ ଇଚ୍ଛା ହଉନି ଆଉ
ଓହ ମତେ ତିନି କେଟା ଜିନିଷ କରିବାକୁ ଭଲ ଲାଗେ ବର୍ଷା ପାଗରେ କଣ କଣ ରହ କହୁଛି ହେଲା ମୁଁ ଶୁଣୁଥା। ଯିବୁନି କୁଆଡେ ଫାଷ୍ଟ ହୋଉଚି ବର୍ଷା ଯେତେବେଳେ ବର୍ଷା ଆରମ୍ଭ ହବ ଏଇ ବର୍ଷା ଆରମ୍ଭ ହେଲା ଆଉ ଆସିବୁ ଯ ପ ଘରେ କଣ ଗରମା ଗରମ ଜିନିଷ କରାହେଇଥିବ ଯେମତି ପକୁଡି ହଉ ବରା ହଉ ନହେଲେ ଆଉ ଏଇ ତେଲ ଜିନିଷ ଛଣାଶୁଣି ହେଇଥିବ ସେ ସବୁ ଆଣିବୁ ତାପ ପରେ ଗୋଟେ ଚେୟା ପାଖ ଚେୟାର ପାଖରେ ଝରକା ପାଖରେ ବସିବୁ ଝରକା ପାଖରେ ଯେମତି ବର୍ଷା ବର୍ଷା ପଡୁଥିବ ଦେଖାଯାଉଥିବ ଚଡ ଖଡ କିଛି ମାରୁନଥବ ତାପରେ ଯେତ ସବୁ ମାନେ ଉଁହୁଁ ଖାଇବା ଫାଇବା ଜିନିଷ ଯଦି ଘରୁ କରାହେଇଥିବ ଗରମ ଗରମ ଆଣିବୁ ବସିବୁ ତାପରେ ଗୀତ ଫିତ ଗୋଟେ ବଜେଇ ଦବୁ ସ୍ଲୋ ମୋସନ ଗୀତ ତାପରେ ଖାଉଥିବୁ ଆଉ ବଡା ପ ବରା ପକୁଡି ଆଉ ନହେଲେ ଆଉ ଗୋଟେ ଆଉ ଗୋଟେ ଜିନିଷ ହଉଚି ଭଲ ଲାଗେ ମାନେ ବର୍ଷା ବର୍ଷା ହେଲା ବେକୁକୁ ନହେଲେ ଡାଇରି ଫାଇରି ଆଣିଥିବୁ ଗୋଟେ ଏ ଡାଇରି ଫାଇରିରେ ଲେଖୁଥିବୁ ବସିକି ନହେଲେ ଉ କହୁ ଗୋଟେ ଷ୍ଟୋରି ଫୋରି ଯାହାଲେ ଗୋଟେ ଲେଖୁଥବୁ ଆଉ ପୁଣି ନହେଲେ କଣ ଗୋଟେ ଷ୍ଟୋରିଟା ପଢୁଥବୁ। ଏମତି ଭଲ ଲାଗିବ ଆଉ ଆଉ ତୁ ଘରେ ଘରେ ରହିବୁନି।
ମୁଁ ଯାଉଚି ତମ କତିକି ଯାଇକି ଝାଡା ବସିବି ଝାଡା ମଡିଲାନି।
ଓହୋ ଆସେ ଝାଡ଼ା ବସିକି ପଳେଇବୁ ଆ ନହେଲେ ଘର ଅସୁବିଧା ହବ ବେଶୀ ଦୂର ବାଟ ଆସିବୁନି।
ହଁ।
ହଲୋ ଅ ଶୁଣୁଥା ବାଟରେ ଆସୁତା ଶୁଣୁଥା ତାପରେ ତାପରେ ତୃତୀୟ ତୃତୀୟ ବିଷୟବସୁ ହଉଚି ମାନେ ଆଉ ଭଲ ଲାଗେ କଣ କଇଲୁ ତୃତୀୟ ବିଷୟବସ୍ତୁ ହଉଚି ତୃତୀୟ ବିଷୟ ବସ୍ତୁ ହଉଚି ଯେତେବେଳେ ବର୍ଷା ହବ ଆରେ ଏତେ କଣ ଆ ସାଉଣ୍ଡ ହଉଚି କି?
ଏଇ ଗାଡି ସାଉଣ୍ଡୁ
ଓହୋ। ଥାର୍ରେ ଭଲଲାଗୁଚି ମତେ ଯଦି ମାନେ ମୁଡ ଅଫ୍ ଥିବ। ବସିଅଡିବୁ ସେଠୁ ଗୋଟେ ମ୍ୟୁଜିକ ଫ୍ୟୁଜିକ୍ ଲଗେଇ ଦଉ ବସିପଡିବୁ ଆରାମସେ ଆଉ ନିଦ ଭଳିଆ ଟିକେ ଘୁମେଇ ହଉଥିବୁ ଭଲ ଲାଗିବ ଆଉ ବର୍ଷା ହବରେ ଆଉ ତାଠୁ ଆଉ ସବୁଠୁ ପୁରା ସବୁଠୁ ଭଲ ଲାଗିବ ଯଦି ପୁରା ସାଙ୍ଗ ମେଳାମୁଳି ସବୁ ହେଲା ବର୍ଷା କଷିକି ନାଧୁଥିବ ଆଉ ଡେଁଉଥିବୁ ପୁରା ବର୍ଷାରେ ଆହୁରି ମ ମଜା ହବ। ସେଟା ମୁଡ୍ ଫୁଡ୍ ଅଫ୍ ପ କିଛି ନାହିଁ କୋଉଦିନ।
ସେଦିନ ଯୋଉ ଯାଇଥିଲେ ଆମେ ଯୋଉ ବଟିକା ଆଣି ଅଧା ଯୋଉ ବା ବର୍ଷା ହେଲାଠୁ ଆମେ ଏଠି ଯୋଉ ଆଇିଲେ ଠେଲା ଠୁଲି ହେଇକି ଗୋଟେ ଏଇ ଦ ଏଇ ଦୋକାନରେ ଗୋଟେ ରହିଲେ।
ଆ ହେଟା ଠିକ୍ କଣ କହିଲୁ ଚ ହେଟା ମଜା ଲାଗିଥାନ୍ତା କିନ୍ତୁ ଯୋଉ ଚଡଖ ଫଡକ ମାଇଲା ଟିକେ ଆଉ ଟିକେ ଇଏ ହେଇଗଲା। କିଏ ଆଉ ଭଲାଗ ଡର ଲାଗିଲା ଭଲ ଲାଗଲାନି ଆଉ। ଯଦି ଚଡକ ଖଡକ ମାରିନଥାନ୍ତା ଖାଲି ବର୍ଷା ହେଇଥାନ୍ତା ସାପ ଟା କହନି ମୁ ପୁରା ଡରିଗଲୁ ମୁଁ ପୁରା ପୁରି ଡରିଗଲି ମୁଁ କହିଲି ଆରେ ସାପ ଟା ଇଆଡେ ବାହାରିଲାଣି ଇଆଡେ ସେପଟେ ଏଠୁ ଗଲା ବେଳକୁ ଏପଟେ ଷଣ୍ଢ ଟେ ଗୋଟେ ସୋଇଛି ଷଣ୍ଢ ଟେ ମୁଁ ଷଣ୍ଢ ଟା ମୁହା ମୁହିଁ ଆସୁଛି ମୋ ଆଡେ ମାରିବ ବୋଲି। ତାପରେ ଇଆଡେ ଯଉ ଚଡ଼କ ଫଡ଼କ ମାଇଲା ଆମ ଗାଡ଼ି ଯଉ ତେଲ ସଇଲା ସେଠୁ ପୁଣି ସିଏ ଗାଡି ଚଲେଇ ଚଳେଇ ଆଡେ ପଳେଇଆସିଲେ ସାଙ୍ଗ ସାଙ୍ଗେ କହନି ଅ ପୁରା ହେଦିନ ପୁରା ଡର ଲାଗିଲା ପ୍ରବଳ ଡର ଲାଗିଲା ଆଉ ମୁଁ ଭାବିଲି କି ଏମିତୀ ଆ ସିଚୁଏସନ କୁଆଡ଼େ ଯିବିନି। ପୁରା ଏମିତି ପୁରା ଡର ଡରି ଯାଇଥିଲ ତାପଛେ ଯେମତି। ହେଠୁ ସେ ଦୋକାନ ଭିତରୁ ଟୁ ଆମେ ପଳେଇଲେ ତାପରେ ହୋୟିଠେ ଟିକେ ଭଲ ଲାଗିଲା ଆଉ ସେଉଟୁ ଟିକେ ଆରାମ ଲାଗିଲା ପୁରା ତାପରେ ଉ ଆଉ ଏତେ ଡର ଫର ଲାଗିଲାନି ଆଉ ସେଇଟା ଯୋଉ ଚଡକ ଫଡକ ଟିକେ ବନ୍ଦ ହେଇଗଲା ତାପରେ ପଳେଇ ଆସିଲେ ଆମେ ବାସ ତ ଏତିକି ଆଉ ଆଉ କଣ।
ଆଜି ତ ବର୍ଷା ହେଲା ଭଳିଆ ହଉଚି ଆରେ ଯୋଉ
ହୁଁ।
ଯୋଉ ବାଇପାସ ତ ଯୋଉ ଦହିବରା ଟା କରୁଚି
ହୁଁ ହୁଁ ହୁଁ।
ତାହାରି ପାଖେ ଖାଇଥିଲୁ କି?
ଆ ନାଁରେ ସେଇଟା କିଏ ମାନେ ଦେଖୁଛୁ ମୁଁ ଏଇ ବର୍ଷେ ଦିଇ ବର୍ଷ ହେଲାଣି ସେଇଟା ବିକୁଛି ସେ ଦହିବରା ବାଲାଟା। କିନ୍ତୁ ଏଟା କାହିଁ ଲୋକ ବି ଖାଉଛନ୍ତି ଏପଟେ ମୁଁ ତ ହେ ତ କେବେ ଚା କେହି ଖାଇନି ଏପଟେ। ଦେଖିବା କଣ କେମିତି କଣ କ ଖାଇବା ଥରେ କି ଥରେ ଖାଇବା କି ସେଠେ?
ଛାଡ ଆରେ ଆଜି ଖାଇଲି ଯେ ଏତେ ଭଲ ଲାଗିଲାନି। ମାନେ ଦହି ପାଣିଟା ପୁରା ମାନେ ବହିଆ କରିଥିଲା ହେଲା।
ମାନେ ଏକୁଟା କି ଏକୁଟିଆ ଏକୁଟିଆ ଖାଇଦେଇକି ପଳେଇ ଆସିଛୁ ଆଉ ନାଇଁ କି?
ଆରେ ଆଜି ଯୋଉ କଲେଜ ଯାଇଥିଲି ଯୋଉ ପରୀକ୍ଷା ହଉଥିଲା। ଆଇଲା ବେଳେ ଠୁ ଦେଖିଲି କହିଲେ ହଉ ଖାଇଦେବା ଆଉ
ଓହ ଆରେ ତୁ ଏପଟେ ଆଉ ଖାଉ କି ଏ ଯୋଉ ବୁଢାଟା ଯୋଉ ବିକେ ତ ବୁଢାଟା ସାଇକଲ ଧରିକି ଆସେ
ହଁ ସେଇଟା ଆଉ କୋଉ କଥା କହୁଛନ୍ତି?
ଆ୍ ଏପଟ ବି ଗୋଟେ ଅଛି ବାଇପାସ ଉପର ଆଡେ ଏପଟ ଯୋଉ ଜଡାମାଳି ଯ ଗୋଟେ ଛେକଟା ମ ସିଆଡୁ କଙ୍କଡାହାଟ ଆଡୁ ଯିବା ପାଇଁ ଯୋଉ ବାଟଟା
ଆଉ ହେଟା କଥା କହୁଛୁ ସେଠୁ ମୁଁ କେବେ ଖାଇନି?
ମୁଁ ବି ଖାଇନି ଏଇଟା ଗୋଟେ ସେ ହଁ ମାନେ ଏନ୍ତି ଗୋଟେ ପୁଡିଆ ଟାଇପର ବିକୁଛି ଗୋଟେ ଗଛ ମୂଳେ ଗଛ ସେଇଟା ମୁଁ କେବେ ଖାଇନି ଲୋକ ଖାଉଛନ୍ତି। ଡେଲି ବିକୁଚିରେ ପୁଅ କେବେ ତାର ଛୁଟି ଫୁଟି ନାହିଁ ସବୁବେଳେ ଆସୁଛି ସବୁବେଳେ ବିକୁଛି ଦହିବରା
ଆରେ ଯୋଉ ତଳେ ଭଲ ଅଛି ତ ବସିବା ପାଇଁ ଝାଡା ନା ଉପର ଆଡେ ଯିବିହେରି ଝାଡା।
ତଳ ଆଡେ ବି ଏତେ ମାନେ ବର୍ଷାରେ ଜାଣିଥିବୁ ବର୍ଷା ହେବାରେ କେମିତି ଲାଗିବ ଆଉ ଝାଡା ଫାଡା ବସିଲେ? ବର୍ଷାରେ ଉପରେ ସବୁଆଡେ ଉଦା ଫୁଦା ସେଟା ଟିକେ ଅସୁବିଧା ଆଉ
କୋଉଠି ଅଛୁ ସେଇଟା ଯୋଉ ଚାଲୁଛୁ ଧର ଯୋଉ ଧଳା ସାର୍ଟ ପିନ୍ଧିକି ଚାଲୁଛୁ ଆରେ ଏତେ ଦୂରରେ ଅଛୁ।
ଏତେ ଦୂରରେ ଏଇଟା ତ ଅଛିରେ ପୁଲିଆ ଗଛରେ ପିଲା ଟିକେ ଟିକେ ଦୂରରେ ଅଛି। ପୁଲିଆଟା ଆମର ଆଉ ହରେଣ୍ଡ ତୋ ଆଡେ ଶୋଇଲା କି ମୋ ଆଡେ ଶୋଇଲାକି ତୋ ଇଚ୍ଛା ଆସେ ଏଠେ ଆ ପାସ ହଗିକି ପଳେଇବୁ ଆଉ କାମ ଅଛି ତ ଜଲଦି ପଳେଇବୁ ଖାଲି ହଗିକି ଆଉ
ଆଉ ଡେଙ୍ଗୁ କୁଆକୁୁ ଏନ୍ଦାଲା କୁଆଡ଼େ ଗଲେ?
ସେଇଟା ଦେଖେ ଆଗରେ ଦିଟା ଯାକ ବସିନାହାନ୍ତି ସେଇଟା ଦିଟା ଯାକ ବସିକି କଥା ହଉଛନ୍ତି କଲରେ। କାହା ସହିତ କଥା ହଉଛନ୍ତି କେଜାଣି ଜାଣିନି କିନ୍ତୁ କଥା ହଉଛନ୍ତି କଲ୍ ରେ ଆଉ ଆରେ ଆସିବ ଟିକେ ଲେଟ୍ ହେଉଛି ଆସିବ। ଆରେ ମୋର ତ ରାତି ଦଶଟାରେ ଦେଖିଲୁ ଆସିଲା।
ଆରେ ଛଅ ସାତ ଦିନ ହେଲାଣି ଗୋଟେ ପେମେଣ୍ଟ ହେଲେ ଦଉନି ଦୁଇଶହ ଟଙ୍କାଟା ହେଲେ ଦେଇଥାନ୍ତା।
ଓହୋ ଆସିବ ଆସିବ କହିଲେ ସେଇ ବିଷୟରେ କିଛି କଥା ହଅନି। ଏ ବିଷୟରେ କିଛି କଥା ହନି ନହେଲେ ରେଜେକ୍ଟ କରିଦଉଛି କଲଟାକୁ ହେଲା।
ଓହୋ ସେଇ ବିଷୟରେ କଥା ହେଲେ ହହଁ।
ହୁଁ ଏବେ ସେ ବିଷୟରେ କଥା ହନି।
ଆଉ ଆରେ ଯୋଉ ଏଇନା ଆଜି ଯାଇଥିଲି ମାନେ କଲେଜ ହେଲା।
ହୁଁ।
ସେଠୁ କଲେଜ ପରୀକ୍ଷା ପରୀକ୍ଷା ଦେଲୁ ଜାଣି ନାଇଁ ପଛରେ ମାନେ ମୁଁ ବଇଥିଲି ପଛ ଆଡେ ଟିକେ ସେଇଠି ମୋବାଇଲ ବାହାର ସଠୁ ଦେଖିଲି କପି କଲି ଆଉ ଏ ଚାଟ୍ ଜିପିଟି ମାଗିଲି ସବୁ
ଏ ଭାଇ। ଏବେତାହେଲେ କଳାକାରାରନାମା ସବୁ କରିଦେଇକି ଆସିଛୁ ଆଉ ଯଦି କଲେଜରେ।
ଆରେ ସେ ପଛାଡ କହୁଥିଲି ପଛାଡ ପିଲାର ସବୁ କପି କରିୁଥିଲେ ଆଗ ପିଲା ସବୁ ପିଠିରେ ଲେଖୁଥିଲେ ଲୁଚି ନୁଚି। ଗୋରେ ଗୋରେ ଲେଖି ପାରୁନଥିଲା।
ଆରେ ଆମେ ବି ଆମର ଯୋଉ ଇଣ୍ଟରନାଲ ପରୀକ୍ଷା ଫାଷ୍ଟ ହେଲା ଆମେ ଏଠୁ, ଆମେ ପୁରା ପୁରି ପଛରେ ବସିଥିଲୁ ହେଲା। ତାପରେ ଯୋଉ ଯୋଉ ଏଥିଲା ଆମ ଏ ଯୋଉ ଇଏ ତା ଭାଇ ସିଏ କୁ ଆଉ ଯୋଉ ପିଲାଟା ଟିକେ ଯୋଉ ଏପଟୁ କଣ ତ କ, ଯୋଉ ଖଇରା ପିଲାଟ ଆସେ ମ,
ହଁ ମ।
ହଁ ସେଇ ସେଇ ସେମାନେ। ମିଶିକି ସେଇ ପେଟ ବୁଲୁଥିଲେ ତାପରେ ଆମେ ହେଇଠୁ ଡାକିଲୁ ଆରେ ଆସିଲ ଏଇଠି ପାଖକୁ ଝରକା ପାଖକୁ। ହେଇଟୁ ଆମେ ଝରକା ପାଖରେ ବସିଛୁ ସେଠୁ, ଡାକିଲୁ ସେଇଠୁ ଆସିଲେ ସେମାନେ ସେଇ ମୋବାଇଲ ଟା ଆଉ ତାଙ୍କଠୁ ମୋବାଇଲ ଆଣିଲୁ ଭାରି ହେଲା ମୋବାଇଲଟା ଆଣିକି ସେଠୁ ସର୍ଚ କରିକ ମୋବାଇଲରେ ସେଇଠୁ କ୍ୱେଶ୍ଚିନ ଆଁସର୍ ଦେଖିଲି ଆଉ ତା ପରେ ମୁଁ କହିଲି ସାର୍ ଫାର୍ ଜଲ୍ଦି ପଳେଇ ଆସିବେ ଯଦି ଆସିବେ ନାମ ନବୁ ସେଇଠୁ ସାରେ ସତରେ ସାର ପଳେଇଆଇଲେ ହେ ଟାଇମରେ ହେଲା ହେଇଥୁ କେତେ ସମୟ ମୋବାଇଲ ରଖିଲୁ କୋଳରେ ହେଲା। ଆଉ ଦେଖେଇଲୁଣିି। ତାପରେ ପୁଣି ସାର ଯେତେବେଳେ ବାହାରକୁ ପଳେଇଲେ ପୁଣି ସାଙ୍ଗେ ସାଙ୍ଗେଠୁ ଆଣିକି ମୋବାଇଲଟେ ତାଙ୍କୁ ଦେଇଥିଲୁୁ ଦୋକାନାଇଁ ପଶି ସାରି ଜେଇଲେ ମୋବାଇଲରେ
ଏମତି କରିକି ସେଠୁ ଲେଖିଲି ସବୁ ତ ମୋର ମତେ ଖାଲି ଗୋଟେ ଆଇଲା ଆଉ ଆଇଲାନି ହେଠୁ କହିଲି କଣ ଲେଖିବି ଲେଖିବି ସେଠୁ କଫି କଲି ଆଉ
ଓହୋ। ଚଳିବ ପାସ୍ ହେଲେ ଗଲା ଆଉ କି ଦେଖୁଛିି ଆଉ କଣ ନା ପଢାପଢି ହିନ୍ତି ଭଲସା ନାହିଁ ତ ନାଇଁ କି ପଢାପଢି ହେଇପାରୁନି ଭଲସେଆଡେ। ସେ ହାର୍ଡ କୋଶ୍ଚିନ୍ ପଡିଗଲା ଏଇଟା କପି ଫପି ଟିକେ ହବନି ଚଳିବ କି ଆଉ
ଆରେ କପି କରିନଥାନ୍ତି ଇଆଡେ ବି ପଢିନି ପଢା ଛାଡ ମ ସମସ୍ତେ ଦେଖୁଛି ସମସ୍ତେ କପି କରୁଛନ୍ତି। ମୁଁ କଣ? କପି କରିପାରିବିନି। ମୁଁ ଫାର୍ଷ୍ଟ ସେମି ଏ ଯୋଉ ଇଣ୍ଟରନାଲରେ କପି ଟୋଟାଲ କରିନି ସେମାନେ ଯୋଉ କପି କଲେ ମୁଁ କଲିନି କଲିନି ଟୋଟାଲ।
ହୁଁ ଭଲ।
କେନ୍ ହାତରେ ଆସୁଥିଲା ଏଇନା ଆସୁନି।
ଓହୋ। ହୁଁ।
ଆରେ ଯୋଉ ତା ଆର କଣ କହିଲୁୁ ତାର ସେ ହିନ୍ଦୀ ଏକ୍ସାମଟା ଗଲ କପି ଭାବରେ
ହୁଁ।
ଆରେ ଏକ୍ସାମ ଦେଇକି ଆଇଲି ସେଇଠୁ ବାପା କଲ କଲେ କି ଆଉ ଯାହା ତାହା ଠୁ ଷ୍ଟୋଭଟା ଆଣାରି ଆଉ
ହୁଁ।
ମାନେ କାଠ ଫାଟ ନାହିଁ ନା ଯାଇକି ଆଣିବ କାଠ ଫାଟ ଟ୍ୟୁବରେ ହେଲେ ତେଲ ପକେଇକି ଏ ରୋଷେଇ ଫୋଷେଈ କିଛି ହେଇଯିବ ନାହିଁ।
ହଁ।
ସେଥିପାଇଁ ସେଠୁ ହଁ ମୁଁ ଗଲି ଯେତେବେଳେ ତାଙ୍କ ଘରଠିକି ଷ୍ଟୋଭଟା ଆଣ ଆଣିଲି। ଆଣିକି କହିଲେ ଯାହା ବ ଟିଆ ସରିଆଲାଣିି ଯିବି ଆଉ ଯାଇଛି କଲମସାଇ ହେଇଛି ମାନେ ଚେନ୍ ଟା ଆମର ଛିଡି ଗଲା ଏ ସରି ଛିଡି ଗଲା କହୁଛି ମାନେ ଫିଟିଗଲା ଚେନ୍ ଟା ଆଉ
କଣ ସାଇକେଲର?
ଗାଁ ବାଇକି ଧରି ଯାଇଥିଲି ବେ
ବାଇକ ଚେନ୍ ଫିଟିଗଲା?
ହଁ।
ହତୁ ମୋ ମୁଣ୍ଡରା ଗା ଭରା ମୁଁ କିୁ ଲଗେଇ ଲଗେଇ ସେଠୁ ବାପାଙ୍କୁ କଲ କଲି ବାପା କଲେେ ମେନ୍ଷ୍ଟାଣ୍ଡ ବାହାରେ ଆ ଚାଟା ମାରି ପଲି କବେ ମାରି ଯା ମାରିିଲଲିଣିି।
ଗୁ ହେଠି ଠିଆ ହେଇକି ଆଠୁ ମାନେ ଡୁଙ୍ଗିଲି ଡୁଙ୍ଗିଲି ଆଉ ଗୋଟେ ପିଲାଟାକୁ ଡାକିଲି ଆଉ ଭାିକି ଆସ ଦିଅ ହେଲ୍ପ କର। ସେଇଠୁ ମୋ ଧ ପଶୁା ଆଣିଦେଲି ସେଠୁ ହେଲା। ତା ଛଡୁ ଠିଆ ହେଇକି ସେଠିକି ଲଗେଇଲି। ଚେନ୍ ଟା ଲଗେଇକିଠୁ ଆଇଲି ଆଉ ଆଉ ଗଲିନି ପଟିବା ପାଇ।
ଆାଏ। ମୁଁ ପଲସର ମେନ୍ ସାଇଟ୍ ମିଦଉଛି ବୁଲେଟ୍ ପଲସର
ଆରେ ଏଟା କେମିତି ମାନେ କୋଉ ଗୋଡରେ ଚାପନ ଯେ ମୋର କଣ୍ଟ୍ରୁଲ ନ ପାଇଲେ ଗଳି ପକ କେ ଦେବା ବାଇ ଟା ସେଥିପାଇଁ ଆଉ ସେତ ଆ ର କେତେ ଟାଇମ ଆବେ ଦଶ ମିନିଟ୍ ହେଲା।
ହଉ କାିକ ଆଉଥ ଲଗଉଛୁ।